ହ୍ୟାଲୋ! ହ୍ୟାଲୋ।
ହ୍ୟାଲୋ। ହଁ।
ହ୍ୟାଲୋ। ସାର୍ ନମସ୍କାର।
ହଁ, ମ୍ୟାଡ଼ାମ ନମସ୍କାର।
ଆଉ ସାର୍ ଭଲ ଅଛନ୍ତି?
ହଁ, ଭଲ ଅଛୁ। ମେଘ ତ ଛାଡି ଯାଇଛି ଖାଲି ଖରା ଆଉଥରେ ପୁଣି ଫେରି ଆସିଲାଣି କଣ? ପ୍ରବଳ ମାତ୍ରାରେ ଖରା ହଉଛି ଏପଟେ ଫ୍ୟାନ ଟା ଲଗେଇ ବସିଥିଲି ଆଉ।
ଆମର ଏପଟେ ଥଣ୍ଡା ଲାଗୁଛି ସାର୍।
ଓହୋ! ହୋ ଆଜି ସକାଳେ ହେଇଥିଲା ବୋଧେ ବର୍ଷା ନା କଣ?
ସକାଳେ ବି ହେଇଥିଲା ଏବେ ବି ହଉଛି ବର୍ଷା ଆଉ।
ଆଚ୍ଛା ଆଚ୍ଛା। ତ ଏବେ ଚାଲିଛି ବର୍ଷା ହେଲେ ହଉଥିବ ଆଉ ଆମର ମାଳ ଅଞ୍ଚଳର ବର୍ଷା ନା ଏଇ ପୁରା ଥଣ୍ଡା ଦିଏ ପୁରା ପ୍ରବଳ ମାତ୍ରାରେ। ଏପଟେ ବର୍ଷା କାଲି ହେଇଥିଲା ପ୍ରବଳ ହେଇଥିଲା ମାନେ ପଚାଶ ରୁ ଷାଠିଏ ବେଗରେ ପୁରା ପବନ ବହିକି ଜୋରଜାର ପୁରା ବର୍ଷା ହେଲା କାଲି ଗୋଟେ ଆଉ। ବର୍ଷା ଟା ଦେଖିକି ଯେତିକି ଡର ଲାଗୁଥାଏ ସେତିକି ଖୁସି ଲାଗୁଥାଏ ଯେ ନାଇଁ ଯାହା ହଉ କୃଷି ଭାଇ ମାନେ ଆମର ଖୁସି ହେବେ ଯାହା ହଉ। ଚାରା ରୋପଣ ସମୟ ଟା ନା ଖରିଫ ଫସଲ ଲଗେଇବା ପାଇଁ ଏଇଟା ପୁରା ଉପଯୁକ୍ତ ସମୟ ପୁରା ବର୍ଷା ଆସିଲା ସେମାନେ ତଳି ଗୁଡା ଆଣିକି ପୁରା ବୁଣିବେ ଆଉ।
ଚାଷୀ ମାନେ ବି ବହୁତ ଖୁସି ନା ସାର୍ ମାନେ ବର୍ଷା କେତେବେଳେ ହବ? ତାଙ୍କ ମୁଣ୍ଡରେ ବି ଗୋଟେ ବୋଝ ଥାଏ ନା ଆଉ ସେମାନେ ବର୍ଷା ହେଲେ ସେମାନେ ପୁରା ଖୁସି ତାଙ୍କର କି ଆନନ୍ଦ ତାଙ୍କର ସେ ମୁହଁରେ ତାଙ୍କ ଚେହେରାରେ ପୁରା ଦେଖିବାକୁ ମିଳେ।
ସେଇଆପରା।
ଆଉ ଆପଣ ଆଜି କଣ ଘରେ ହିଁ ଅଛନ୍ତି ସାର୍ ଆଉ କୁଆଡେ ଯାଇନାହାନ୍ତି?
ହଁ ହଁ ହଁ ନାଇଁ ନାଇଁ ଘରେ ଅଛି। କଲେଜ ତ ଛୁଟି ଅଛି ଘରେ ଅଛି କାଲି ଖୋଲିବ ଦେଖାଯାଉ କଣ ହଉଛି?
ହଁ ଆଜି ତ ଛୁଟି ନା ଆଜି ଯାହାହେଲେ ବି ଟିକେ ବିଶ୍ରାମ ଦିନ।
ହଁ ହଁ ହଁ।
ଏପଟେ ଆମର ବହୁତ ଜୋରରେ ବର୍ଷା ହେଲା ନା ସାର୍। ଏଇ ଗୋଟେ ଆମ ଗୋଟେ ଦୁଇ ତିନି ଚାରି କି କିଲୋମିଟର ଛାଡିକି ଗୋଟେ ଗୋଟେ ବୁଢୀ ମାଙ୍କର ଘର। ହେଲେ ତାଙ୍କର ବହୁତ ଜୋର ବର୍ଷା ହବା ଦ୍ଵାରା ପବନ ହବା ଦ୍ଵାରା ତାଙ୍କର ସ ଛୋଟ ଘରଟେ ନା ପୁରା ଚାଳ ଘରଟେ। ହେଲେ ଦୁଇ ପ୍ରାଣୀ କହିଲେ ଳେ ଆଉ ସେମାନେ ଦୁଇ ଜଣ ତ ରୁହନ୍ତି ଆଉ ତାଙ୍କର ଆଉ କେହି ବି ନାହାନ୍ତି ସବୁ ସବୁ ତାଙ୍କ ପୁଅ ବୋହୂ ସବୁ ବାହାରେ ରୁହନ୍ତି। ଓ ତାଙ୍କର ବହୁତ ବର୍ଷା ଝଡି ପବନ ରେ ସବୁ ତାଙ୍କର ସବୁ ଏଇ ଯୋଉ ଘରର ଯୋଉ ଛପର ଟା ପୁରା ଉଡେଇକି ନେଇଛି। ତାଙ୍କର ଯୋଉ ଟିଣ ଟା ବହୁତ ଦୁଃଖ ଲାଗୁଥିଲା ଦେଖିକି ଆଉ। ଆମେ ଯାଇଥିଲୁ ଆମେ ଯାଇଥିଲୁ ତାଙ୍କ ଘରକୁ। ଆମେ ସବୁ ଯେତେ ଜଣ ସବୁ ଆଉ ତାଙ୍କ ଘରକୁ ବୁଲିବା ପାଇଁ ଯାଇଥିଲୁ। ଆଉ ତାଙ୍କେ ତାଙ୍କର କହୁଥିଲେ ସମସ୍ୟା ଆମେ କହିଲୁ ଠିକ ଅଛି। ଆଉ ଆମେ ଆମ ଦ୍ଵାରା ଯେତିକି ହବ ଆମେ ଆ ଦୁଇ ପ୍ରାଣୀଙ୍କୁ ଆମେ କିଛି ସାହାଯ୍ୟ କରିବୁ ଏବେ ତ ମେନ୍ ତମର ଯାହାହେଲେ ବି ଟିଣ ଉଡି ଯାଇଛି ଏବେ ଯାହାବି ଟିକେ ଏ ରହିବା ପାଇଁ କିଛି ଗୋଟେ ମାନେ ମୁଣ୍ଡ ଗୁଞ୍ଜିବା ପାଇଁ ଆଉ ଦି ତିନିଟା ଟିଣ ଜଗେଇଦେଲୁ। ଆଉ ଆସିଥିଲୁ ଆଉ ତାଙ୍କେ ଦୁଇ ଜଣ ଯାହା ଖୁସି କୁହନ୍ତୁ ନାଇଁ। ମାନେ ଏମିତି ଦୁଇ ଜଣ ବୁଢ଼ା ବୁଢ଼ୀ ପାପ ନା ସେମାନେ ପାରୁନାହାନ୍ତି ଆଉ ଏମିତି ଅବସ୍ଥାରେ ଆମେ କେମିତି ତାଙ୍କୁକୁ ଛାଡିକି ଆସିବୁ।
ନିହାତି ନିହାତି ବହୁତ ବଢ଼ିଆ କାମ କଲେ।
ତାଙ୍କେ ଯୋଉଁ ଖୁସି ମାନେ କହିଲେ ଗୋଟେ ନ ସରେ ଯେତେବେଳେ ଜଣକୁ ଗୋଟେ ସାହାଯ୍ୟ କଲା ବେଳେ ଯୋଉଁ ଖୁସି ଆନନ୍ଦ ମିଳେ ସେ ବିଷୟ ମୁଁ ଆଜି ହିଁ ଅନୁଭବ କଲି କାରଣ ସେମାନେ ବୟସରେ ବି ବଡ଼ ନା।
ହଁ ହଁ।
ବହୁତ ଖୁସି ଲାଗୁଥାଏ ଆଉ ସେ ସେମାନେ ଯେତେବେଳେ ଆମକୁ ଆମ ଝିଅ ମୋ ଝିଅ ମୋ ନାତି ତୁଣୀ ମୋ ନାତୁଣୀ ମୋ ନାତି ନାତି ଯେତେବେଳେ ଆଉ ଆମେ ତ ଆମର ଜେଜେ ବାପା ଜେଜେ ମାଙ୍କୁ ଦେଖିଲୁ ନା? ସେତେବେଳେ ଆମେ ଟିକେ ଅନୁଭବ କଲୁ ଆମ ଜେଜେବାପା ଜେଜେମା ଯଦି ଥାନ୍ତା ଏମିତି ହିଁ ସ୍ନେହ କରୁଥାନ୍ତେ ଆଉ
ହଁ ଠିକ ଠିକ ନିହାତି ଭାବେ ବହୁତ ମାନେ ଏଇ ଯୋଉଁ ଅନ୍ୟକୁ ଗୋଟେ ସାହାଯ୍ୟ କରିଦବାରେ ଯୋଉଁ ଶାନ୍ତି ଥାଏ କେବଳ ଯିଏ କଲା। ସିଏ ହିଁ ଜାଣିପାରିବ ଅନ୍ୟ ଅନ୍ୟମାନେ ହଉଛି ନିଜ କାମ ଧନ୍ଦା ଛାଡିକି ଆ ତା କାମରେ ସବୁ ମାତୁଛି। ଆ କିନ୍ତୁ ତାପରେ ଯୋଉଁ ଆତ୍ମ ସନ୍ତୋଷ ଟା ମିଳେ ସେଇଟା ହିଁ ଗୋଟେ ବହୁତ ବଡ଼ କାମ ସେଇଟା ଗୋଟେ ବହୁତ ଭଲ କାମ କଲେ କାରଣ ଏମାନଙ୍କ ପାଖରେ ସରକାରଙ୍କର ଯୋଜନା ପହଞ୍ଚିବାକୁ ବୋଧେ ମାସ ମାସ ଲାଗିଯିବ। ଆଉ କଣ ମାସ ମାସ ଏବେ ବର୍ଷା ଦିନଟା ନା ତ ଯେ ହିଁ ଏମିତି ସାହି ପଡିଶା ଲୋକ ଏମିତି କିଛି ଗୋଟେ ମାନେ ସଂଗ୍ରହ କରିକି ଅର୍ଥ ପୁଞ୍ଜି ଏମାନଙ୍କୁ ସାହାଯ୍ୟ କରିଦବା କଥା
ଏବେ ତାଙ୍କର ଦୁଃଖ ପଡିଛି। କାଲି ସକାଳେ ଆମର ଦୁଃଖ ପଡିବନି କହି କଣ ମାନେ ଆମେ ଯଦି ଜଣଙ୍କୁ ସାହାଯ୍ୟ କରୁଥିବା
ଜୀବନଟା ଏଇଟା ପରା କେବେ କାହାର ଦୁଃଖ କୋଉ ମୁହୂର୍ତ୍ତରେ ପଡିଯିବ କିଛି କିଛି ଜଣା ନାହିଁ।
ଏବେ ସରକାରଙ୍କ ଠାରୁ ଯଦି ଘର ତାଙ୍କେ ନେବେ କି କରିବେ ସରକାରଙ୍କ ଯୋଉଁ ମାନେ ହୁଁ ଯୋଉଁ ସ୍ତର ଅଛି। ବହୁତ ସାର ବହୁତ ଲାଞ୍ଚ ଏ ଜିନିଷ ଯାକ ସବୁ ଇଏ କରିକି ତାର ବୁଢାବୁଢ଼ୀ ବି କିଛି ପ୍ରୋସେସ ଜାଣିନାହାନ୍ତି। ବହୁତ କଷ୍ଟ ନା ଗୋଟେ ଜିନିଷ ଆସିବାକୁ ସେତିକି ଭିତରେ ଆଉ ସେ ବୁଢା ମା ବାପା ତାଙ୍କେ ସେତିକିରେ ଘର ଚଳାଉଛନ୍ତି। ଆଉ କିଛି ତାଙ୍କର ଘରେ ପାଣି ବି ମଧ୍ୟ କିଛି ଆଉ ଅ କିଛି ଲିକ୍ ହଉନି ଭଲରେ ସେମାନେ ଖୁସିରେ ଦୁଇ ପ୍ରା ପା ଅଛନ୍ତି ଆଉ
ଯାହା ହେଉ ଯାଉ ହେଉ ହଠାତ୍ ଆପଣ ଭାବି ଗୋଟେ ଏତିକି କାମ କଲେ ମାନେ ନିହାତି ଭାବେ ଗୋଟେ ପ୍ରଶଂସନୀୟ କାମ ଗୋଟେ ଆମେ ମଧ୍ୟ ଏଇ କିଛି ଦିନ ହେଲା ଗୋଟେ ଇଏ କରିଛୁ। ରାତିରେ ଯେତେବେଳେ ଆମେ ସବୁ ଖାଇବାକୁ ଆଣି ଯାଉଥିଲୁ ଆଉ ବ୍ୟାଚଲର ପିଲା ନା ଆମେ ବାହାରେ ହିଁ ରହୁଛୁ ତ ହୋଟେଲୁରୁ ଯେତେବେଳେ ଖାଇବା ଆଣି ଯାଉଥିଲୁ। ଏଇ ଆମର ସଦର ମହକୁମାରେ ଆମେ ଦେଖିଲୁ ଯେ ସବୁ ଦିନ ନଅଟା ନ‌ଅଟା ଆତେ ଦଶଟା ବେଳେ ଗଲା ବେଳେ ସେ ଅଳିହାରେ ମୁହଁ ମାରିକି ସବୁ ଆମର ଗାଈ ଗୁଡା କୁକୁର ଗୁଡା ସବୁ ଖାଦ୍ୟ ଖୋଜୁଥିବେ। ଆମେ ଭାବିଲୁ ଆମ ପାଖରେ ସିନା ପଇଷା ଅଛି ସାଧନ ଅଛି ଆମେ ଖାଇଦୋଉଚୁ ସେମାନେ ନିରୀହ ଲୋକ ଗୁଡା। ଭଏସ ଲେସେ ସେମାନେ କଥା କହି ପାରୁନାହନ୍ତି ସେମାନ ପାଇଁ କଣ କରିବା କହିକି ଦିନେ ଆମେ ଏମିତି ତିନି ଜଣ ବନ୍ଧୁ ଆମେ ଏମତି ନଣ୍ଟା ବିଢିଲୁ ଆମେ।
ହଁ ହଁ‌।
ବ୍ରହ୍ମକୁମାରୀ ହଁ ସେବେ ଠାରୁ ଆମେ ଅ ଏଁ କିଛି ନାହିଁ ଗୋଟେ ବୋହୁତ ଛୋଟ ଛୋଟ କାମ ଯେ ଚୁଡା ପାଞ୍ଚ କିଲୋ ଧରିକି ପଳେଇ ଆଇଲୁ।
ହଁ।
ଆଉ ଏ ଚୁଡା କୋଡିଏ କିଲୋ ଧରିକି ପଳେଇ ଆସି ଲା ଗୁଡ ପାଞ୍ଚ କିଲୋ ଧରି ପଳେଇ ଆସିଲୁ ହଁ। ନା ସିଏ କେତେ ଗୋଟେ ଛଅଶ ଟଙ୍କା ନେଲା। ଏଇଟା ଗୋଟେ କେତେ ଦୁଇଶ ପଚାଶ ଟଙ୍କା ନେଲା ଗୁଡ। ତିନି ଜଣ ଡିଭାଇଡି କରିଦେଲୁ। ଆଉ ପାଣି ତ ଫ୍ରି ଆମର ବାଲ୍ଟି ଦିଟା ଆଣିକି ତ ଗୋଳେଇ ଗୋଳେଇ ଖାଇବା ଦେଇ ଚାଲିଲୁ ଆଉ।
ପ୍ରଥମ ଦିନ ଏମିତି ଆରମ୍ଭ କଲୁ ଆଉ ଦେ ଖିଆ କଣ କେମିତି ହେଉଛି କହିକି ଆରମ୍ଭ କଲୁ ତାପରେ ଧୀରେ ଧୀରେ ଧୀରେ ଧୀରେ ସବୁ ପ୍ର ପ୍ରଶଂସାର ର ଆସୁଅଛି ସେମାନେ ରାତିରେ ପେଟୋଲିଙ୍ଗ ପାଇଁ ବାହାର କଣ କରୁଚ କଣ ଏମିତି ବୋଲିି ପଚାରିକି ବୁଝିଲେ ଆମେ ଏନ୍ତି ବଖାଣିଲୁ ସେମାନେ ବି କିଛିଟା ସାହାଯ୍ୟ କଲେ ଭଲ ପ୍ରଶଂସା କଲେ। ହଁ ସେ ଭିତରୁ ଦି ଜଣ ସାର୍ କେତେ କେତେ ଟଙ୍କା ଗୋଟେ ଦେଲେ ଆମ ପାଣ୍ଠିକୁ। ଏଇଭଳିଆ ଏବେ ଗୋଟେ ଚାଲିଚି ଆଉ ତ ଏଇ ଯୋଉ ଖାଇବା ଦେଲା ବେଳେ ଯୋଉ ଶାନ୍ତି ଲାଗୁଥାଏ।
ବହୁତ ବହୁତ ଖୁସି ସାର୍ ବହୁତ ଖୁସି।
ଆଉ ଆମେ ଫଟୋ ବି ଉଠେଇ ନଥାନ୍ତୁ କିନ୍ତୁ ଏଇଥିପାଇଁ ଫଟ ଫଟ ଉଠେଇଲୁ କାରଣ ଆମେ ବି ତ ଏତେ କିଛି ବଡ ବଡ ଚାକିରରି କରୁନୁ ଅମ୍
କିଛି ଗୋଟେ ଥାଉ ଗୋଟେ ବି ଖୁସିରେ ବି ଗୋଟେ।
ତ ଏଇ ଭଳି ଭାବେ ଆରମ୍ଭ କରୁ
ବହୁତ ଧିରେ।
ଫାଷ୍ଟ ଦିନ ଆମେ ପ୍ରଥମ ଦିନ ଆମେ କୁକୁର ମାନଙ୍କ କଥା ଭାବିନଥିଲୁ। ଭାବିଥିଲୁ ପ୍ରଥମେ ଚୁଡା କୁ ଗୁଡ ଦେଇଦବା ଦେଖିବା କଣ ହଉଚି। ତାପରେ କୁକୁର ଗୁଡ଼ାକ ଆଇଲେ ସେମାନେ ବି ଟିକେ ଟିକେ ଭୋକ ଏତେ ଖାଉଚନ୍ତି ଯେ ସେମାନେ ବି ଚୁଡ଼ାଗୁଡ ଖାଇବା ବାଧ୍ୟ ହେଲେ ତା ପରଦିନ ଆମେ କଣ କଲୁ ନା କ୍ଷୀର ପକେଟରେ ନେଇକି ପକେଇଦେଲୁ ତ ଏଇ ଯୋଉ କ୍ଷୀର ବାସ୍ନା ରେ ତାଙ୍କେ-
ପୁରା। ମାନେ ପଶୁମାନେ ହେଲେ ବି ସେମାନଙ୍କୁ ବି ତ କିଛି ଗୋଟେ ଟେଷ୍ଟି ଦରକାର।
ହଁ ହଁ ନିହାତି ନିହାତି ଏ କୁକୁର ଗୁଡା କଣ ମାଂସାସୀ ପ୍ରାଣୀ ନା। ତାଙ୍କୁ ଅ କ୍ଷୀର ହେଲେ ଖାଇବେ ନହଲେ ତ ଇଏ ଖାଇବେ। କିନ୍ତୁ ଆମେ ଆଉ ଏଇଟା ବି ତ କରିପାରିବାନି ଯେ ଗୋଟେ ପ୍ରାଣୀକୁ ହତ୍ୟା କରିକି ଆଉ ଗୋଟେ- ପ୍ରାଣୀକୁ ଦେବା ଖାଇବାଟା ଏଇ ଏମିତି ଭାବିକି ହିଁ ଆମେ ସେଇ ସବୁ ଆଡେ ଗଲୁନୁ। ଚିକେନ କି ଯାହାବି ସେଆଡେ ଗଲୁନୁ ତେଣୁ କ୍ଷୀର ଟା ଦେଲୁ। ଖାଉଛନ୍ତି ଏବେ, ତାପରେ ଜଣେ ଭାଇ ଆସିଲା ଆମର ଗୋଟେ କୃଷି ବିଭାଗର ଜଣେ ଭାଇ ଅଛନ୍ତି ହୁଁ, ସିଏ କହିଲେ କି -ମୁଁ କେକ ଆଣିକି ଦେବି। ତାପରେ ସିଏ ଯାଇକି ଗୋଟେ ରୁଟି ଫକ୍ଟ୍ରି ରୁ ଏ ଯୋଉ ସବୁ ଗୁଣ୍ଡ ଗୁଣ୍ଡ କେକ୍ ହେଇଯାଇଥାଏ ସେଗୁଡା କଣ କରନ୍ତି, ସେମାନେ ବହୁତ ଶସ୍ତାରେ ଦେଇ ଦିଅନ୍ତି, ମାତ୍ର ଦଶ ଟଙ୍କାରେ ଆପଣଙ୍କୁ ବହୁତ ପୁଳାଏ ମିଳିଯିବ ପୁରା, ସିଏ ପୁରା ବସ୍ତା ଢକୁ ଆଣିକି ଦେଇଦଲେ ଆମକୁ, କୁଢେଇ ଦେଲେ। ତାପରେ ସିଏ ବି, ତାପରେ ଆସିବା ଆରମ୍ଭ କଲେ ଆମ ସହିତ, ଏଇଭଳିଆ ଭ ଏବେ ଧୀରେ ଧୀରେ ମାନେ ଦେବା ଫଳରେ ଆମେ ଧୀରେ ଧୀରେ ଜାଣୁଛୁ ଜିନିଷ ଗୁଡା କଣ ହଉଛି ଆଉ ହୁଁ, ଆଉ ଗୋଟେ କଣ ହେଲା ନା ମଇଁଷି ମାନଙ୍କୁ ଯଉଦିନ ଖାଇବାକୁ ଦେଲୁ ସେମାନେ ପୁରା ରାଗିକି ଏମିତି ମାରି ଆସୁଥିଲା ଆମକୁ ତାକୁ ସୁଣ୍ଢ ର ଇଏ କରି ଏ ସିଙ୍କ ଦେଖେଇକି, ହଁ
ମଇଷି ମାନେ ବି ଜାଣୁଛନ୍ତି ନା ଆମକୁ ନ ଦେଇକି, କୁକୁର ମାନଙ୍କୁ ଦଉଛନ୍ତି କହିକି
ହଁ ବନ୍ଧୁ ପୂର୍ବ ନାହିଁ ଧର ଏମିତିମିତି ପାଇ ହଁ, ହଁ ବୋଧେ ତାଙ୍କୁ କିଏ? ବାଡ ବାଡି କରିଥିବ, ତାପରେ ମଇଁଷି ମାନେ ବି ଏତେ ବନ୍ଧୁତ୍ବ ପୂର୍ଣ୍ଣ ନାହାନ୍ତି ନା ମଣିଷ ମାନଙ୍କ ଠାରେ
ନା ନା ନା
ହଁ
ଆପଣ ମାନେ ବି ଏତେ ସୁନ୍ଦର ବିଷୟ କରୁଛନ୍ତି? ବହୁତ ଭଲ।
କଣ ଯେତିକି ପାରିବା କଥା, ଆମର ଏଇ, ହଁଇ ଜୀବନକୁ ଆସିଛେ ନିଜ ନିଜ
ବହୁତ ଭଲ ସା
ଆଜ କାଲି କିଏ ପଶୁ ମାନଙ୍କ ପାଇଁ ଚିନ୍ତା କରୁଛି ସାର୍? ମଣିଷ ମାନଙ୍କ ପାଇଁ ତ ଟାଇମ ନାହିଁ। ବହୁତ ଭଲ, ବହୁତ ଭଲ ବିଷୟ କରୁଛନ୍ତି ଆଉ
ହୁଁ ସେତେବେଳେ ଆମେ ଭାବୁ ସରକାରୀ ସବୁ ଅନ୍ତି ସରକାରୀ ଗୁଡାକ ବାହାରେ ବିି ଆମେ ଦେଖୁଥିଲୁ। ଆଉ ସରକାରୀ ବାବୁ ମାନେ କଣ, ସେମାନେ ପୁରା ବଡ ବଡ ପଦବୀର ସରକାରୀ ବାବୁ ଗୁଡା। ତ ଆମେ ଭାବୁଥିଲୁ ଏମାନଙ୍କ ମନରେ କଣ ଟିକେ ବି କି କିଛି ଗୋଟେ ଦୟା ଆସୁନି, ଗୋଟେ ଅର୍ଡର ତାଙ୍କେ ସାଇନ କରିଦିଅନ୍ତେ ନାଇଁ ଆମ ଘର ଆଗରେ ଆଟଲିଷ୍ଟ ଯିଏ ରହିବ ତାକୁ ଦେବା ପାଇଁ ଆମ ଗୋଟେ ଅଫିସ ତରଫରୁ ଗୋଟେ ହଜାର ଟଙ୍କା କାଢିବା ବେଶୀ ନାହିଁ।
ହଁ ହଁ ହଁ
ମାନେ, ସମସ୍ତେ ଶହେ ଶହେ ଟଙ୍କା ଲେଖା ଏ ବଢ଼ିଆ ହୁଅନ୍ତା। ହଉ ସେମାନେ ଯଦି ଆମ ଭଳିଆ ଏମି ଯୁବହିନୀକୁୁ କହି ଦିଅନ୍ତେ ନାଇଁ ଇଠି ଆମେ ଏତିକି ପାଣ୍ଠି ରୁ କାଢିଛୁ ତମେ ନିଅ। ଆଉ ଖାଇବାକୁ ଦିଅ। ତମେ ଆମ ପାଖରେ ତ ସମୟ ହଉନି, ତ କେତେ ବଢିଆ ହୁଅନ୍ତା?
ବହୁତ ଭଲ, ଅତି ଉତ୍ତମ ଅତି ଉତ୍ତମ। ଭଲ ପୁରା।
ଏସବୁ ଚାଲିଛି ଛୋଟ ଛୋଟ ଚେଷ୍ଟା ଆପଣଙ୍କର ବି ଏଇ ଯୋଉ ଛୋଟ ମାନେ ଛୋଟ ଚେଷ୍ଟା କିନ୍ତୁ ଆଶା ଅନେକ ଏଇଭଳି ଆଉ
ଆମର ଏଇ ଛୋଟ ଛୋଟ ଆଶାରେ ହିଁ ବହୁତ ବଡ ବଡ ଖୁସି ମିଳୁଛି ସାର୍। ମାନେ ଏମିତି ଖୁସି ଲାଗୁଛି ଆମେ ତ ତାଙ୍କୁ କିଛି ଦେଇପାରିବାନି ଆମେ ଯେତିକି ତାଙ୍କୁକୁ ତାଙ୍କ ପାଇଁ ଆମେ କରିପାରିବା ସେତି କି ଯଦି ଆମକୁ ଖୁସି ଲାଗୁଛି ଆଉ ତାଠୁ ଭଲ ବିଷୟ ଆଉ କିଛି ନାହିଁ।
ନିହାତି-ନିହାତି ଆଉ ଟା ଦେଖିବାକୁ ଗଲେ ତାଙ୍କ ଜାଗାରେ ଆସିକି ଆମେ ବସବାସ କରୁଛେ ହଁ କି ନାଇଁ? କାରଣ ଜଙ୍ଗଲ ଟା ତାଙ୍କର ଥିଲା ଆମେ ଆସିକି ଯେହେତୁ ରହିଲୁ ସେଇଥିପାଇଁ ତାଙ୍କୁ ଖାଇବାକୁ ମିଳୁନି ତ ଆମେ ହିଁ ଦାୟୀ ଯଦି ଦେଖିବାକୁ ଗଲେ। ବାସ୍ତବରେ ଯଦି ଦେଖିବା ତାହେଲେ ତାଙ୍କେ ଖାଇବା ନ-ନ ପାଇବା ପଛରେ ଆମେ
ଆମେ ନାହିଁ ଏ ଜନସଂଖ୍ୟା ବୃଦ୍ଧି ହେବା ଯୋଗୁ ତ ସବୁ କାରଣ ଆଉ।
ସବୁ-ସବୁ ଆ ଠିକ୍-ଠିକ୍।